ନମସ୍କାର।
କଣ କରୁଛନ୍ତି?
ମୁଁ ଏଇ ଟିକେ ରୋଷେଇ କରୁଛି ପୁଅ।
ଓ ହୋ।
ଆଉ ଖାଇକି ପିଇ ପିଇକି ଆସି ସାରିଲଣି ଡ଼ିଉ ଟି ଉପରକୁ ବୋଧେ। ଆଉ କଣ ଯୋଉ ମମି ଆଜି ଖାଇବା କରିଥିଲେ?
ଆଜି ହେଇଥିଲା ଯୋଉ ଇଟିଲି ଆଉ ମଟର ଆଳୁ ଦରକାରୀ। ଖାଇ ଦେଇକି ଆାଇଲି ଆଉ ଦି ପରେ ଗଲେ ଖିଆ ହବ ଆଉ।
ଆଉ ଆମର ତ ଏଠି ଲଘୁଚାପ ବର୍ଷା ହ ହବ ବୋଲି ନିୟୁଜ ରେ ଦଉଛି ବର୍ଷା ବି ଉଠେଇଲାଣି। ଆଉ ସେଇଥିପାଇଁ ଟିକେ ଜିନିଷ ପତ୍ର ରଖା ବଖା କରିଦଉଛୁ ଆଉ ବାହାରେ ଯୋଉ ପଡିଛି। କାଠରେ ରୋଷେଇ ହଉଛି ତ ଚୁଲି ଚୁଲି ସବୁ ବାହାରେ ବନା ହେଇଛି ଆଉ ସେ କାଠ ଫାଟ ସବୁ ଟିକେ ରଖା ରୁଖୀ କାଡି ଦଉଛୁ ଆଉ।
ନହେଲେ ବର୍ଷା ହେଲେ ଭିଜିଯିବ ଆଉ ପ୍ରୋବ୍ଲେମ ହବ ରୋଷେଇ ବାଷ।
ଯିବା ଆଉ। ହଁ ଲୁଗାପଟା ବି ଏଇ ଛାତ ଉପରେ ଟିକେ ପକେଇ ଦେଇଛୁ ଯାହା ସୁ ଖି ଶୁଖା ଟିକେ ପବନ ବାଜିଗଲାଣି ଘରକୁ ନେଇ ଆସିବୁ ଆଉ ବର୍ଷା ତ ହଇରାଣ କରୁଛି ଆଉ ବର୍ଷା ଯୋଗୁ ଚାଷ ବା ହୁଁ ହଁ ସେ ସ୍କୁଲ ପଢେଇଛନ୍ତି।
ଆଉ ଆପଣଙ୍କ ସ୍କୁଲ ଲାଇଫ ରେ କଣ ସବୁହେଇଥିଲା ସେତେବେଳେ ଛୋଟବେଳେ?
ଆମର ତ ବଢିଆ ମଜା ଆମେ ଯୋଉ ମଜା ସବୁ ନେଇଛୁ ତମେ ମାନେ କଣ ସେ ଜାଣିପାରିବ ଛୋଟ ଛୁଆ ଆମ ଆମେ ଏତେ ବହି ଖାତା ସବୁ ବ୍ୟବହାର କରୁନଥିଲୁ। ଏବେକାର ପିଲାମାନେ ଯୋଉ ଉ ଖାତା। ପଚାଶ ରୁ ଶହେ ପିସ୍ ରଖୁଛନ୍ତି ପାଖରେ। ପେନ୍ ଶହେ ଦୁଇଶହ ରଖି ଦଉଛନ୍ତି ପେନସିଲ ଦେଖିବ ନା କଣ ଆମେ। ସେ ପେନ୍ ରେ ଦଶ ବର୍ଷ ଲେଖୁଥିଲୁ ଖାଲି ସିଶା ପୁରେଇ ପୁରେଇକା।
ଠିକ କଥା।
ଏତେ କଥା ଦଉନଥିଲେ ଗୋଟିଏ ରଫ ଖାତା ସବୁ ସବଜେକ୍ଟ ପାଇଁ ୟୁଜ୍ କର ଥିଲୁ ଆଉ ସବଜେକ୍ଟ ଖାତା ଅଲଗା ଥିଲା ଆମର। ହ୍ୟାଲୋ
ସେତେବେଳେ ସ୍କୁଲରେ କେମତି ମାଡ ମାନେ।
ହଁ ସାର୍ ମାନେ କହିଥିବେ ଆମର ଠିକ୍ କରେକ୍ଟ ଦଶଟାରେ ସ୍କୁଲ ତ ଆମେ। ଗୋଟେ ମିନିଟ ଏପଟ ସେପଟ ଯଦି କରିଦେଲୁ। ଆ ସରିଗଲା ସେଇଠି ଆଣ୍ଠେଇ ଦେବେ। ସ୍କୁଲ ବାରଣ୍ଡାରେ ନହେଲେ ଖରାରେ ଟିକେ କାନ ଧରଇଦେବେ। ଉ ପିଲା ଯେମିତି ଆଗକୁ ଆଉ ଭୁଲ ନ କରିବ। ସେଇଟା ଥିଲା ବୋଲି ପନିସମେଣ୍ଟ ଦଉ ଥିଲେ ବୋଲି ବି ପିଲା ଠିକ ଠାକ ଚାଲିଥିଲେ ଏବେ ତ ସେ ସବୁ ନାହିଁ। ପିଲା ମନ ଇଚ୍ଛା ସବୁ କାମ କରୁଛନ୍ତି ଆଉ ଆମେ। ବର୍ଷା ଦିନେ ଭଲ ମଜା ଆମେ ନଉ। ସ୍କୁଲ ଲାଇଫ ରେ।
ଓ ସେତେବେଳେ ସ୍କୁଲ ପାଠ ପଢିବା ପାଇଁ ଲୋକ ଡରନ୍ତି ଯାଆନ୍ତିନି ଛୁଆ।
ତ ଆମେ ବ୍ୟବହାର କରୁନଥିଲୁ ଚାଲିକି ସ୍କୁଲ ଯିବୁ। ଦେଢ କିଲୋମିଟର ଦି କିଲୋମିଟର ଆମର ସ୍କୁଲ ଥିଲା। ଆମେ ଛତା ନେଇକି ଯିବୁ। ହୁଁ ହୁଁ ଛତା ନେଇକି ଯିବୁ ସବୁ ଗ୍ରୁପ ହେଇକି ଯିବୁ ସବୁ କଥା ହେଇଯାଇଥିବୁ ତୁ ଏଠି କଳୁ ବାହାରିଥିବୁ ତୁ ଆସିବୁ। ଆମେ କଣ କରୁନା ସକାଳୁ ଆମର ଟିଉସନ।
ହଁ
ଟ୍ୟୁସନ୍ ସେଇ ସ୍କୁଲରେ ସାର୍ ମାନେ ଟ୍ୟୁସନ୍ କରନ୍ତି ସେଇଠିକି ଯିବାକୁ। ପଡେ ହେଲା ଆଉ ସେଠିକି ଆମେ ଟ୍ୟୁଉସନ ଆମର ଥିବ ଛଅ କିମ୍ବା ସାଢେ ଛଅ। ଛଅ ରୁ ନ ସେତେବେଳେ ତିନି ଘଣ୍ଟା ଆମେ ଟିଉସନ ହଉ ହେଲା। ଆମେ ତିନି ଘଣ୍ଟା ଟୁସନ ହୋଊ ଆ ଛଅ ମାନେ ଆମ ଘରଠୁ ଦେଢ କିଲୋମିଟର। ସେଇ ଅନୁସାରେ ଆମେ ବାହାରିକି ଆମକୁ ଦେଢ କିଲୋମିଟର ଆମେ ଦଶ ମିନିଟରେ ଯାଇକି ପହଞ୍ଚି ଯାଉ। ଏତେ ସ୍ପିଡି ଚାଲୁ ଜାଣିଥା।
ସେତେବେଳେ ଛୁଆ ବେଳେ ଅଲଗା ଆଉ ଏବେ ଛୁଆ ତ ସେତେବେଳେ ଆପଣଙ୍କର ସକାଳୁ ଖାଇବା କଣ? ଖାଇକି ଯାଆନ୍ତି ସବୁ।
କଣ ଖାଇବା ଖ ନା ଆମର ଚୁ ଚୁଡା କିଏ ମା ଚୁଡ଼ା ଗୁଣ୍ଡ ରଖିଥିବେ। କି ବିସ୍କୁଟ ରଖିଥିବେ ଚୁଡା ତ ସଫିସିଣ୍ଟ ଆଉ ଚୁଡା ଗୁଣ୍ଡ ଖାଇଦବୁ। ପଳେଇ ଯିବୁ ସ୍କୁସନ ଟୁସନ ରୁ ଆସିଲା ବେଳୁ ଦଶ ମିନିଟ ଭିତରେ ପୁଣି ଲାଗିବ ଚାଲିବାକୁ। ଏତେ ସ୍ପିଡ ରେ ସାଇକେଲ ବି ଆମ ସାଙ୍ଗରେ ଯାଇପାରିବନି ଆମେ ଏମିତି ସ୍ପିଡ ଚାଲୁ। ଦଶ ମିନିଟ୍ ଭିତରେ ଆସିକି ପହଞ୍ଚିଯିବୁ ନଅଟାରେ ଟ୍ୟୁସନ ଛୁଟି ହବ ଦଶ ମିନିଟ୍ ପହଞ୍ଚି ଯିବୁ ପହଞ୍ଚିକି ଗାଧେଇବା ସବୁ ଆମର ଟାଇମ ଟେବୁଲ ଥିଲା। ଗାଧେଇବୁ ତାରି ଭିତରେ ମୁଣ୍ଡ ଫୁଣ୍ଡ କୁଣ୍ଡେଇବୁ, ଡ୍ରେସ ପଟା ପିନ୍ଧିବୁ, ଖାଇବୁ ଦଶଟା ବାଜିବାକୁ ପନ୍ଦର ମିନିଟ୍ କି କିମ୍ବା କୋଡ଼ିଏ ମିନିଟ୍ ଥିବ ଆମେ ଚାଲିବା ଆ ଆରମ୍ଭ କରିବୁ। କରେକ୍ଟ ଯେମିତି ଦଶଟାରେ ସେଠି ପହଞ୍ଚିଯିବୁ।
ହଁ
ଏମିତି ଆମର ଆମେ ଦିନକୁ ସାତ, ଆଠ ଥର ଖାଲି ଯିବାଆସିବା କରୁ। ମ ଖାଇବା ପିରିୟଡରେ ଆମକୁ ମଧ୍ୟାହ୍ନ ଭୋଜନ ମିଳୁନଥିଲା।
ଉଁ ପୁଣି ଘରକୁ ଆସିବାକୁ ପଡିବ।
ଆମେ ଘରକୁ ଆସିବୁ ଖାଇବା ପାଇଁ ଆଉ ଯଦି ବର୍ଷା ହେଲା ଆମେ ଛତା ନେଇଥିବୁ। ଛତା ଇଆଡେ ଉଡେଇକି କୁଆଡେ ପଳେଇବଣୀ ଇଆଡେ ଚାଲିକି କୋଉ ଗୋଟେ ସର୍ଟ କଟ ରାସ୍ତା ଦେଖିବୁ କାଦୁଅ ଭିତରେ ପଶି ସାରିବୁଣି ବିଲ ଭିତରେ। କେତେବେଳେ ରାସ୍ତାରେ ତ କମ ଯାଉ କାଦୁଅ ଫାଦୁଅ ବିଲରେ ପଶିକି ବେଶି ଯାଉ ଅଧା ଓ ଦା ହେଇଯାଇଥିବୁ କୋଉଠି କାଦୁଅରେ ପଡିକି ଡ୍ରେସ ପୁରା କଚଡା ହେଇଯାଇଥିବ ଏଇଭଳିଆ। ହୁଏ ଆଉ ବହୁତ ମସ୍ତି କରୁ ପଛରେ ସାର ହେଠୁ ବାଡେଇବେ କେବେ କେବେ ଛୁଆଙ୍କୁ ଘରକୁ ପ ଉଠେଇ ଦିଅନ୍ତି ଯାଅ ଏଇ ଡ୍ରେସ ଚେଞ୍ଜ କରିକି ଆସିବ ଥଣ୍ଡା ହବ। କେବେ ଛୁଆ ସ୍କୁଲ ରୁ ସେଇଠି ପୁଅ ପିଲା ଯିଏ ହେଇଥିବେ ସାଟେ ଖୋଲିକି ସବୁ କୁ ଶୁଖେଇ ପକେଇବେ। ଆ ଝିଅ ପିଲା ତ ସେମିତି କରିପାରିବେନି। ଆଉ ସିଏ ଏ ବହୁତ ବଢିଆ ହୁଏ କିନ୍ତୁ।
ଆଉ ସେତେବେଳେ ତମର କଣ ଭଲ ମାନେ ଲୋକ ଏ ଆଜିକାଲି ଯେନ୍ତି ଥଣ୍ଡା ଏଇ କୋଲ୍ଡଡ୍ରିଙ୍କଶ୍, ଗୋଲକଚ ସବୁ ପିଉଛନ୍ତି ସେତେବେଳେ କଣ ସବୁ ଥିଲା ଭଲ ଖାଇବା ପାଇଁ?
ସବୁ ନାହିଁ କିଛି ଆମେ ଚକଲେଟ ଟଙ୍କିକିଆ ଚକଲେଟ ଗୋଟେ ହେଲେ ସେତେବେଳେ ଗୁରେ ଚକୋଲେଟ ଥିଲା ମୋନିକା ଚକୋଲେଟ।
ହଁ।
ଇଏ ନଡିଆ ନଡିଆ ବାହାରିବ ତା ଭିତରୁ କୋଉଟା କମଳା ଚକଲେଟ କୋଉଟା ନଡିଆ ଚକୋଲେଟ ଏମିତି ସବୁ ଥିଲା। ମନିକା ଚକଲେ ଚକୋଲେଟ୍ ସମସ୍ତଙ୍କର ପୁରା ଫେଭରେଟ୍ ହେଇଯାଇଥିଲା ସିଏ ଛୋଟ ଛୋଟ ଧଳା ଚକଲେଟ ପୁରା ତା ଜରି କଭର କରିଥିଲା ପୁରା ରେଡ ର ଦେଖିବାକୁ ବଢିଆ ସୁନ୍ଦର। ଆଉ ତାକୁ ପୁରା ସମସ୍ତେ ସେଇ ଚକୋଲେଟ ଯିଏ ଖାଇବ ସେଇ ଚକୋଲେଟ। ଟଙ୍କାଟାଏ ତ ଆମକୁ ବାପ ବାପା ମା ଦିଅନ୍ତିନି ନେଇକି ପକେଟ ମନି ଆମର କିଛି ସେତେବେଳେ ନଥିଲା। ବାସ ଘରୁ ଖାଇକି ଯିବ ହଁ ନା ଘରୁ ଖାଇକି ଯିବ ପୁଣି ଆସିକି ଘରେ ଖାଇବ। ପଇସା ଦିଆହବନି ପଇସା ନେଲେ ପିଲାମାନେ ଚଗଲା ହେବେ ମନ ଇଚ୍ଛା ଜିନିଷ କିଣିବେ ହେତେବେଳେ ବହୁତ ରେଷ୍ଟିଗେସନ ଥିଲା। ଆଉ ଏବେ ତ ଯାଉନାହାନ୍ତି ବାପ ବାପା ମାଆ ବି ଗେଞ୍ଜିକି ପୁରେଇ ଦେଉଛନ୍ତି ଆଉ ନିଅ ଯାଅ ଖାଅ ଯୁଗକୁ ନେଇକି ବଢିଲା ଆଉ କିନ୍ତୁ ସେ ସେତେବେଳେ ଏମିତି ସବୁ ଥିଲା ଆମେ ପଇସା କଣ ଜାଣିିନଥିଲୁ ଚିହ୍ନି ନ ଥିଲୁ ଦଶ ଟଙ୍କା ବି ଯଦି ଆମେ ଦଶମ ପଢିଲା ବେଳେ ପାଇଯାଇଛୁ ସେଟା ଆମ ପାଇଁ ବଡ କଥା ଦଶ ଟଙ୍କା। ଆଉ ଏବେ ତ ଛୁଆ ଶହେ ଟଙ୍କା ଦେଲେ ବି ତାର ଭ୍ୟାଲୁ ତାଙ୍କ ପାଖରେ କିଛି ନାହିଁ ଏ ଶହେ ଟଙ୍କା କଣ ହବ। ଏମତି କହନ୍ତି।
ସେତେବେଳେ ଇସ୍କୁଲରେ ଖେଳ ଛୁଟି କଣ ଭ ଭଲ ଖେଳ ହୁଏ ଏବେ ତ ଛୁଆଙ୍କର ମାନେ ସବୁ ଅନଲାଇନ୍ ଖେଳ ହେଇଗଲାଣି।
ହଁ ଆଉ ଏବେ ପିଲା ମୋବାଇଲ ପକେଟରେ ଧରିକି ବୁଲିଲେଣି ମୋବାଇଲ ରେ ତ ତାଙ୍କର ପାଠ ଫାଠ ସବୁ ଦେଇ ଦଉଛନ୍ତି। ଆମେ ଆମ ବେଳକୁ ମୋବାଇଲ ନଥିଲା ଲ୍ୟାଣ୍ଡ ଫୋନ ଥିଲା ଗାଁ ରେ ଗୋଟିଏ ଥିଲା ପ୍ରଥମେ ହେଲା। ଯିଏ ବନ୍ଧୁବାନ୍ଧବ ଏ ଭଲ ମନ୍ଦ ଯାହାର କିଏ ମରିଗଲେ କାହାର କଣ କିଏ ହେଲେ କିଏ କୋଉଠି ଏ ହେଲା ସେଇ ଗୋଟିଏ ଫୋନ କୁ ଆସିବ ଯଦି ଯିଏ ରିସିଭ କଲେ କଲେ ଯେ ସେଇ ଗାଁ ର ସବୁ କୋଠ ଘର ଥାଏ ହେଲା। କୋଠର ଘର ମାନଙ୍କରେ ସେଇ ଲ୍ୟାଣ୍ଡ ଫୋନ ସେତେବେଳେ ଲାଗିଥାଏ ମୋର ମନେ ଅଛି ଆମ ଗାଁ ରେ ଗୋଟିଏ ଆସିଥିଲା। ଆସିଥିଲା ଜଣେ ଜଣଙ୍କର ଗାଁ ର ଗୋଟେ ଟେ ଜଇଁ ହବ ସେ ମରିଗଲେ। ସେ କଲ୍ ଟା କେହି ରିସିଭ କରିପାରଲେନି ଆଉ ସେ ଖବର ଜାଣିଲେ ପୁରା ଦିନେ ପରେ ଜାଣିିଲେ। ପୁଣି ଥରେ ସେ ତାଙ୍କର ସବୁ ସରିଲା ପରେ କଲ କଲାଠୁ ଯାଇଲେ ବହୁତ ଏମିତି ବହୁତ
ମାନେ ଅଛି ଲୋକ ଜାଣିପାରନ୍ତିନି ଗୋଟେ ଲୋକ ମରିସାରିଲା ପରେ ଯାଇକି ଜାଣନ୍ତି।
ହଁ ପାରନ୍ତିନି ପୁଣି ଖବର କହି ଆସିଲେ ଯାଇକି ଜାଣିବେ।
ହଁ ଆଜିକାଲି କଣ ସବୁ ସାଙ୍ଗେ ସାଙ୍ଗେ ଫୋନ ରେ ସବୁ ଜାଣି ଯାଉଛନ୍ତି ଭିଡିଓ କଲିଂ କରିଦେଲେ ଦେଖିଦେଲେ।
ଛନ୍ତି ହଁ। ଆଜିକାଲି ସୁବିଧା ଡିଜିଟାଲ ଯୁଗ ହେଇଗଲା ସେତେବେଳେ ସେଇଟା ଆଉ ସମ୍ପର୍କ ଟା ଦୂରରେ ଥିଲା ଭଲ ଥିଲା ଏବେ ଯେତେ ଫୋନ ମ ମଧ୍ୟମରେ ସବୁବେଳେ କଥା ହଉଛେ କିନ୍ତୁ ସମ୍ପର୍କ ଟା କେହି ରଖି କାହା ସହିତ ରଖି ପାରୁନାହାନ୍ତି।
ଏ ସବୁ ପଇସା ପଛରେ ଗୋଡେଇଲେ ସମ୍ପର୍କ କେମିତି ରହିବ।
ହୁଁ ସେତେବେଳେ କେହି କାହାକୁ ଦେଖି ପାରୁନଥିଲେ ହଁ ଦେଖିଲା ଠୁ ଟିକେ ମନ ଖୁସି ହଉଥିଲା ଆ ଝିଅମାନଙ୍କୁ ଦେଖା କରିବାକୁ ସ୍ଵତନ୍ତ୍ର ଯାଉଥିଲେ।
ସେ ସେତେବେଳେ କଥାରେ ମାନେ ଶାନ୍ତି ଥିଲା ଏବେ କଥାରେ ବିଷ।
ବିଷ। ସେତେବେଳେ ବିଭିନ୍ନ କାର୍ଯ୍ୟକ୍ରମ ବାହାନାରେ ଧର କୋଉ ଗାଁ ରେ କୋଉ ଫଙ୍କସନ ହଉଛି ଦେଖିବାକୁ ନାଇଁ ଏଇଠିକି ଆସିବୁ ସବୁ ବର୍ଷ କମ୍ପଲସରୀ ମାଉସୀ ହଉ ମାମୁଁ ଘର ହଉ ଲୋକ ଯାଉଥିଲେ ଏବେ ତ ସେ ସବୁ ଭୁଲିଗଲେଣି ହେ ମନ ହେଲା ଏଇନା ଚାଲ ମାମୁଁ ଘର ବୁଲି ଆସିବା। ଏଇନା ଚାଲ ମାଉସୀ ଘର ବୁଲି ଆସିବା କିନ୍ତୁ କୌଣସି କାରଣ ପାଇଁ ଯାଉନାହାନ୍ତି।
ହୁଁ।
ଖୁସି ମନେଇବାକୁ ଯାଉନାହାନ୍ତି। ଏମିତି ସମସ୍ତେ ସମସ୍ତ ବିଷୟରେ ଜାଣି ପାରୁଥିଲେ କୋଉ ଗାଁରେ କଣ ସବୁ ପୋଗ୍ରାମ ଚାଲୁଛି। ଦେଖିକି ଜାଣିପାରୁଥିଲେ ଏଇ ଗାଁରେ ଏଇ ଜିନିଷ ଟା ପ୍ରସିଦ୍ଧ ଚାଲ ଯିବା ଦେଖି ଆସିବା ଏବେ ସେଇ ସବୁ ଆଟାଚମେଣ୍ଟ ଛାଡିଗଲାଣି ଆଉ।
ହୁଁ ସେତେବେଳେ ଛୋଟବେଳେ ଯୋଉ କଣ ଆୱାର୍ଡ ଖେଳିବାରେ ପାଇଛ?
ବହୁତ ପାଇଛି ଦୌଡ଼ିବାରେ ହୁଁ। ମୁଁ ଦୋ ଦୋ ଦୌଡ଼ରେ ପାଇଛି ବହୁତ ପ୍ରାଇଜ ଫାଷ୍ଟ ପ୍ରାଇଜ ପାଇଛି ସେକେଣ୍ଡ ପ୍ରାଇଜ୍ ଶଏ ମିଟର ଦୁଇଶ ମିଟର ଚାରିଶ ମିଟର ସବୁଥିରେ ପ୍ରାଇଜ ପାଇଚି ମ୍ୟୁଜିକ ଚେୟାର ରେ ପାଇ ଚି ଆମ ବେଳକୁ ତ କମ ଖେଳ ଥିଲା ବେଶି ଖେଳ ନଥିଲା ଆଉ ବର୍ଷ ରେ ଥରିଏ ବାର୍ଷିକ ଖେଳ ହୁଏ ଆମର ଆଉ ସେଇଥିରେ ହିଁ ମୁଁ ପାଇଚି। ଏ ସବୁ ଉଁ ଦେଖିଲେ ଏବେ ସେଇ ଛୋଟ ଦିନ କଥା ସବୁ ମନେ ପଡିଯାଏ ଆଉ।
ବ୍ଲକ୍ ସ୍ତରରେ ଖାଇ ଯାଈଚ?
ହୁଁ।
ସେତବେଳୁ କବାଡି ଖେଳ ଫେମସ ଥାଏ ପରା
ହଁ କବାଡି ଥିଲା ଆମେ ଖେଳୁ କବାଡି ବି ମୋର ଭଲ ହୁଏ।
ଆଉ
ଆଉ ତମର ତ ଏବେ ପୁରା ଡିଜିଟାଲ ଯୁଗ ଆଉ ନା କଣ?
ହଁ।
ତମେ ସ୍କୁଲରେ ଖେଳକୁଦା ଏମିତି ହୁଏ ନା ନାଇଁ?
ହଁ ଆମର ସେମିତି ହୁଏ ଆଉ ହଉ ତାଏଲେ
ହଁ।
ହଉ ରଖୁଚି ତାହେଲେ।
ହଁ ହଁ।
ହଉ ନମସ୍କାର।